ହ୍ୟାଲୋ ସୁବିଲା ହଁ ସୁବିଲା। କ ଆଉ କଣ ଖାଏ ହୁଁ ଗଡିଲୁ ଖାଇସାରିଲୁଣି।
ହଁ ଏବେ ଖାଇଲି। ଏବେ ହିଁ ଯଷ୍ଟ ଖାଇକି ଉଠିଲି। ଆଜ୍ଞା ଏବେ ବ୍ରେକ୍ ଥିଲା ଲଞ୍ଚ ବ୍ରେକ୍ ଥିଲା।
ହଁ କେତେଟା ରୁ କେତେଟା ହୁଏ?
ଗୋଟେରୁ ଦୁଇଟା।
ଓହୋ କଣ ଆଜି ହେଇଥିଲା ଖାଇବା?
ଭାତ, ଡ଼ାଲି, ପୋଟଳଆଳୁ କସା।
ପୋଟଳ ଆଳୁ କଷା ତମର ମେସରେ କି।
ହୁଁ।
ମେସରେ ରୋଷେଇ ହୁଏ କି?
ଆଜ୍ଞା ମେସରେ ହିଁ ରୋଷେଇ ହୋଉଥିଲା।
ଓହୋ। ହଁ ଆଉ କଣ ଯୋଉ ଏବେ ଦିଟା ପିର ହବ। ଆମର ଖାଇନୁ ଖାଇବୁ।
ଆଜ୍ଞା। ଆଚ୍ଛା କଣ ରୋଷେଇ ହେଇଛି ଆପଣଙ୍କର ଲଞ୍ଚ ରେ?
ଆମର ଆଜି ପୋଇ ଆଳୁ ଆଉ। ଆଉ ଜହ୍ନି ପଣସ ମଞ୍ଜି କି ତରକାରୀ ହେଇଛି।
ପଣସ ମଞ୍ଜିରେ ସେଟା କେମିତି ତରକାରୀ? କରନ୍ତି ଆପଣ ଆଜ୍ଞା ପଣସ ମଞ୍ଜିରେ କେମିତି ହୁଏ?
ହଁ ପଣସ ମଞ୍ଜି ବିି ସେଥିରେ ପଡ଼ିବ ନା ପାଚିଲା ପଣସ। ମଞ୍ଜି ନୁହ ତରକାରୀ କରନ୍ତି ହୁଏନି।
ଆଜ୍ଞା କୁହନ୍ତୁ।
ନା ମୁଁ କହିଲି ପଣସ ମଞ୍ଜି ତରକାରୀ ତମ ସେପଟେ ହୁଏନି ନା କଣ?
ନାଇଁ କେବେ ହେଇନି ମାନେ ମୁଁ କେବେ ଖାଇନି।
ଓହୋ ଆମେ ପକେଇଛୁ ସବୁ ପକେଇଛୁ। ତାକୁ ଯୋଉ ପଇ ପୋଇ ଆଳୁ।
ହ
ପୋଇ ଆଳୁ ସାରୁ ବାଇଗଣ ସବୁ ଜହ୍ନି ଫନିକି ଆଗ ସନ୍ତୁଳି ଦବ। ସନ୍ତୁଳି ଦେଇକି ସେ ମଞ୍ଜି ବି ପକେଇଥିବ ମଞ୍ଜି କି କଣ କରିବ କାଟିଦବ। ଦି ଭାଗ ତିନି ଭାଗ କରିକି କାଟିଦବ। କାଟି ଦେଇେଇକି ତାକୁ ସେଇଠି ସନ୍ତୁଳିଲା ପରେ ସୋରିଷ ବାଟଣ ଯୋଉ କରିଥିବ। ବେସର।
ଆଚଛା ମଞ୍ଜୁ କଣ କାଟି ହୁଏ ପ।
ହଁ ହଁ କାଟି ହବ ଶୁଖି ଗଲେ କଞ୍ଚାରେ। ଯୋଉ ଟିକେ ସମୟ ଦିନେ ଦି ଦିନ ଖଣ୍ଡ ଶୁଖେଇ ଦବ ତାକୁ ସେମିତି। ପ୍ଲେଟ ରେ କାଢିକି ଥୋଇଦେଲେ ସେ ଶୁଖିଯିବ। ଶୁଖିଗଲେ ଆଉ ତାର ଅଠାଳିଆ ଅଂଶ ରହିବନି ଲାଳୁଆ ଲାଗିବନି ତାକୁ କାଟ।
ଆଜ୍ଞା।
କାଟିକି ସେ ସେମିଥିଲ ବାଟଣ ପକେଇକି ତରକାରୀ କରିବା ଆଉ କଣ ସେ ସୋରିଷ ବାଟଣ ତରକାର। ତରକାରୀ କରିବ ନହେଲେ ଅଧା ରସୁଣ ବାଟଣ ତରକାରୀ କରିପାରିବ ଜିରା ପକେଇକିନା।
ଯେମିତି କରିକି ତମ ରୋଷେଇ କରିକି ଖାଇଲେ ହେଲା।
ମାନେ ସୋରିଷ ବାଟଣ ବ୍ୟାକ୍ଟର ଦେଇକି ଯେମିତି କରନ୍ତି ଆପଣ ସେମିତି କରଛନ୍ତି।
ସଳୁ।
ତାକୁ କଣ ତାକୁ କଣ ଦହିରେ ବି ଫାକ୍ଟର ଦେଇକ ହବ।
କୋଉଟା ଆପଣ ସମଜ କି। ପଣସ ମଞ୍ଝିକି କହୁଛ ତ।
ହଁ ପନସ ମନ୍ଦିରେ।
ହଁ କଣ ପଣସମଞ୍ଜିକି ଧୋଇ କି ବଟର ଦେଇକିନା ବି କରୁଛୁ।
ଆମର କେବେ ଘରେ ଟ୍ରାଏ କରିନୁ ସେଇ ଜିନିଷ କିନ୍ତୁ ସେମିତି ଦହି ବାଟଣ ଦେଇଛି ମେ ଖାଉଛନ୍ତି। ଆଜ୍।
ଯାହାରଉ ଯେମିତି ଚଏସ ଉପରେ ନଲା ରହିଲା ଆଉ।
ଏବେ କଣ ମାନେ ପଣସ ଏବେ ଏବେ ବି ଥିଲା ପାଚଥିଲା।
ଏବେ ତ ପାଚିଥିବ ପାଚିଲ ନାଇ ଏବେ ତ ଅଛି। ପକ୍ଷ। ପଣସ କୋରାପୁଟ ମୟୂରଭଞ୍ଜ କେଉଁଝର ଏରେ କେଉଁଝର। ହେଲା। ଆମର ଚାଷଲିିପ।
ହଁ। ହ।
ଏବେ ବି ବାଟ ଅଛି ତ କଞ୍ଚା ପାଚିଲା ପଣସ ବାହାରୁଛି ତ ଆଣୁଛ। ଦେଖ।
ଗାଁ ମାନଙ୍କୁ ଅଛି ଯୋଉ ଗଛ। ବାହାର କରିନଥିବେ ଯଦି ଅଛି ଗଛରେ ପାଚିଲା ପଣଷ ଅଛି। କି ରହୁଛି ଏଇ ବର୍ଷା ପଡିଲେ ଖରାପ ହେଇଯିବ।
ହଁ ବର୍ଷା ପଡିଲେ ଖରାପ ହେଇଯିବ। ଯେତେ ଖରା ହବ ବୋଧ ସେତେ ଯେତେ ଖରା ହବ ସେ। ସେ ଜୋର ସେ ପାଚିବ ବୋଧ ସେ।
ହଁ ଯେତେ ଖରା ହବ ସେତେ ହବ ତାପରେ ତମର ଇଏ ହବ। ଓପ ହଁ ଆମର ଯୋଉ ଯେତେ ଗରମ ହବ ତ ସେତେ ତମର। ପଣସ ପାଚିବ ଆଉ ପଣସ ଆମ୍ବ।
ହଁ ଆମ୍ବ ସିଜନ ହଁ। ସପୁରି ପଣସ ସେଟା ବି ତ ନା ସପୁରୀ ନୁହେଁ ଆଉ ଗୋଟେ କଣ ପଣସ ସେଟା। ତରକାରୀ କରନ୍ତି।
ସେଇଟା ତ ତମର କଠା ପଣସ ଏ ଯୋଉ ପ ପଣସ ଯେ ଯେତେବେଳେ ନୂଆ ନୂଆ ବାହାରୁଥୁବ କଞ୍ଚା ଥିବ। ଯୋଉ ଆମର ପାଚି ନଥିବ ସେଇ ସମୟରେ।
ଓ ସେଟା ସେଇଟା ପାଚିଗଲା ପରେ ତାର
ପାଚିଗଲେ ତାର ମଞ୍ଜି ପୋ ତା ପି ଏ। ଖାଇବ ଖାଇକି ସେ ମଞ୍ଜି ଯୋଉ ଥିବ ପାଚିଲା ପଣସ ଖାଆନ୍ତି ନା।
ହଁ ପାଚିଲା ପଣସ ତ ଖାଆନ୍ତି।
ତା ମଞ୍ଜି ଯୋଉ ବଳିଲା ତାକୁ ଧୋଇକି ଶୁଖେଇ ଦବ। ତା ସବୁ ଲାଳୁଆ ଅଂଶ ଯୋଉ ଟିକେ ଟିକେ ଲାଗିଥିବ ତାକୁ ବାହାର କରି ଦେଇକି ଶୁଖେଇ ଦବ ଶୁଖେଇଲା ପରେ ସେ ଶୁଖିଯିବ। ଶୁଖିଗଲେ ସିଏ ହେଇଯିବ।
ହଁଁ ଜାଣି ପାରଲି ଯେଉଁ ପଣଷ ଟା କଞ୍ଚା ବେଳେ କଠା କରି ଖାଆନ୍ତି। ଆଉ ପାଚିଲା ପରେ ତାକୁ ଅ।
ତରକାରୀ କରିକି ଖାଇବ ହୁଁ କଞ୍ଚାକୁ ବି ତରକାରୀ କରିକି ଖାଇବ ଚିପ୍ସ। କରିବି ଖାଇ ପାରିବ ତାକୁ ପକୋଡା ଫକୋଡା ସବୁ କରିକି ବି ଖାଇ ଖାଉଛନ୍ତି। ସିଝେଇ ଦେଇକି ଆଉ। ଓ ତ ତା ହେଲା ପରେ ଆମ୍ବିଳ ବି କରୁଛନ୍ତି ଆମ୍ବିଳ।
ଆମ୍ବିଲ ସେଟା ବି କେମିତି କରନ୍ତି କି ସେଇ ଯୋଉ ପଣସ କଠାରେ।
ପଣସ କଠା ହଁ ଆପଣ ପଣସ କଠା ପକେଇବେ ମଞ୍ଜି ପକେଇବେ। ତାର ଯୋଉ ଇଏ ପକେଇବେ ଆମର ମଟର ଫଟର ପକେଇକି ଆମ୍ବିଳ ବି କରନ୍ତି। ବରମ ପୁରୀଆ ଲୋକମାନେ ବହୁତ କରନ୍ତି ବରମପୁର ସାଇଡ ରେ ତ ଆମ୍ବିଳ ଜିନିଷ ଟା ଫେମସ ନା।
ହ ସେମାନେ ବହୁତ ଖଟା କରନ୍ତି ମୁ ଶୁଣିଥିଲି।
ଆମ୍ବିଳ ହଁ ତାଙ୍କର ଯୋଉ ଆମ୍ବିଳ ଗୋଟେ। ଆଉ ଗୋଟେ ଫେମସ ହଉଛି କାଞ୍ଜି କାଞ୍ଜି କାଞ୍ଜି। କାଞ୍ଜି କାଞ୍ଜି। ଗୋଟେ ଡାଲି ପଡିବନି ଡାଲି। ପଡିବନି କାଞ୍ଜି ରେ ତମର ଚାଉଳକୁ ଯୋଉ ଚୁନା କରୁ ନଥିଲି। ଚାଉଳ ଚୁନା କୁ। ପକେଇଥିବେ ଆଉ ଯୋଉ ଡାଲି ଯୋଉଟା କଉଛୁ ସେଟା ଡାଲି ପକେଇକି ପାଚାରୁ କରିବେ ସେଟା ଆମ୍ୱ। ପକେଇକି।
ହୁଁ। ଚାରୁ ପାଣି ହଁ ଠିକ୍ କଥା କହିଲେ ଚାରୁ ପାଣି ବି ଗୋଟେ ହୁଏ।
ଚାରୁ ପାଣି ତେନ୍ତୁଳି।
ହଁ। ଏଠି ହଷ୍ଟେଲ ରେ ଆମ୍ବୁଲ ପକେଇକି କରନ୍ତି ତ।
ହୁଁ ଚାରୁ ପାଣି ଆମ୍ ଆମ୍ବୁଲ ବି ପଡିବ ତେନ୍ତୁଳି ବି ପଡ଼ିବ। ପଢିବ ସବୁ ପଢିବ ହୁଁ।
ମାନେ କଣ ଚାରୁ ପାଣି ଟା ଦେହ ପାଇଁ ବେଶୀ ଭଲ ଡାଲି ଠାରୁ।
ଚାରୁ ପାଣି ଡାଲି ରେ କଣ ପ୍ରୋଟିନ ଅଂଶ ନା ଯିଏ ସବୁ ହେଲ୍ଦି ଲୋକ ଥିବେ ଫ୍ୟାଟି ଲିଭର ପେସେଣ୍ଟ ଥି ବେ କି ଯାହାର ଲି‌ ଲିଭର ର ପ୍ରୋବ୍ଲମ୍ ବେଶୀ ହୋଉଥିବ ସିଏ ତୋ ହୁଁ। ସେ ସବୁ ଚାରୁ ମାନେ ଖାଆନ୍ତି ବେଶୀ ସେମାନେ ଚାରୁ ତ ଖାଆନ୍ତି ଖଟା ଜିନିଷ ତ ଖଟା। ଫଟା ତ ଖାଇବେ ସିଏ ବେଶୀ ଆଉ। ସାଉଥ୍ ଇଣ୍ଡିଆ ରେ ବି ବେଶୀ ଚାରୁ ଫାରୁ ଖାଆନ୍ତି ନି କି? ଦହି ଚାରୁ ଏଇ ଜିନିଷ ସେମାନେ ସବୁ ବେଶୀ ଖାଆନ୍ତି।
ତେଲୁଗୁ ଲୋକମାନେ
ହୁଁ। ତେଲୁଗୁ ଲୋକମାନେ ଖାଇବେ ତାଙ୍କର ଗୋଟେ ଫେବୋରାଇଟ୍ ଆଇଟମ ସେଟା ସେମାନେ ଟିକେ ଖଟା ତେଲଗୁ ଆଇଟମ୍ ବୋଧେ ହଜମ ହେଇଯାଉ ପୁଅ ତାଙ୍କର ସେଇଥିପାଇଁ ସେ ଖାଉଥାନ୍ତି। ଆମର ତ ହଜମ ହବନି ଖଟା ଆଇଟମ।
ହଁ, ସେମାନେ କୁହନ୍ତି ମାନେ ଅଳ୍ପ ସମୟ ଭିତରେ ଭଲ ହଜମ ହୁଏ ବୋଲି ସେମାନେ
ଅଳ୍ପ ସମୟରେ ହଜମ ହେଇଯିବ ଅଳ୍ପ ସମୟରେ ରୋଷେଇ ବି ହେଇଯିବ ଯେ। କିଛି ନାହିଁ ତେନ୍ତୁଳିିକି ବତୁରେଇ ଦବ ବତୁରେଇକି ଚକୁଟି ଦବ ଚକୁଟି ଦେଇକି ପୁରା ପାଣିଆ ମାନେ ତ ଆମର ବେଟର୍ ମୋଟା ହେଇଯାଏ। ମୋଟା ନାଇଁ ପୁରା ଦି ଗୋଟେ ପିସ୍ ତେନ୍ତୁଳିକି ସେ କି ସେ ପୁରା ଗୋଟା ଉଁ ବଡ ଉଁ ଉଁ ହଣ୍ଡେଇରେ ହାଣ୍ଡିଏ ଚାରୁ କରିଲି। ଏତିକି ହଳଦୀ ଟିକେ ଟିକେ ଲୁଣ ପକେଇବେ ଅଳ୍ପ ଟିକେ ଚିନି ପକେଇବେ। ନହେଲେ ଗୁଡ ଯାହାର ଥିବ ଗୁଡ ଟିକେ ପକେଇବେ ଆହୁରି ରସୁଣକୁ ଛେଚିଦେବେ। ଫୁଟଣ କଲା ବେଳକୁ ରସୁଣ ଛେଚି ହଁ ଗୁଡ ଟିକେ ପକେଇବେ ନଲେ ଉଁ ଯିଏ ଗୁଡ ପକେଇବ ଗୁଡ ଯିଏ ଚିନି ପକେଇବେ ଚିନି ରେ ହଏ। ଏତେ ସୁନ୍ଦର
ଯିଏ ଗୁଡ ପକେଇବେ ଗୁଡ ଯିଏ ଚିନି ପକଉଚନ୍ତି ଚିନି କିନ୍ତୁ ପକେଇବେ ଟିକେ ମିଠା। ତ ମିଠା ପକେଇବେ ନହେଲେ ଖଟା ନା ବହୁତ ଖଟ
ଆଚ୍ଛା ଯୋଉ ମସଲା ବାଟିଲା ବେଳେ ଯୋଉ ଚିନି ପକ୍ ଦୋକାନ ସେଟା ମିଠା କାଇଁକି ଆସେନି ମାନେ ଯୋଉ କଲର ଦବା ପାଇଁ କି?
ହଁ ମସଲା ବାଟିଲା ବେଳେ ପକେଇବ।
ମସଲା ବାଟିଲା ବେଳେ ପକେଇ ହିଁ।
ମସଲା ବାଟିଲା ବେଳେ ବି ପକ୍ ମସଲା ବାଟିଲା ବେଳେ ସେଇଥି ପାଇଁ ଆଉ ଲ ଚିନି ପଡେନି। ଚିନି ମସଲା ବାଟିଲା ବେଳେ ମୁଁ କାନ୍ଧିକି ମୁଁ ଆମେ ଶୁଣିଚୁ ଚି ଚିନି କ ପାଗ ଶୁଣିନି ମୁଁ ଯୋଉ ନୁଣ ଶୁଣିଚି। ନୁଣ ମସଲା ବାଟିଲା ବେଳେ ପକେଇଦେଲେ କଣ କି ସେ ମ୍ ପଲିସ ପାଲିସ ରେ ହେଇଯିବ। ଆଉ ତମର ଅଁ ଯା ତା ଏତେ ଖରାପ ହବ ନାହିଁ।
ନାଇଁ ଆମ୍ ଆମର ମାନେ ୟୋ ଅଳ୍ପ ଦିଟା ଚିନି ପକେଇ ଦିଅନ୍ତି ତାକୁ ତେଲ ଗରମ ତେଲରେ ଘାଣ୍ଟି ଦିଅନ୍ତି ସେଟା କଲର ହେଇଯାଇ।
ହଁ ତେଲରେ ତେଲରେ ପକେଇ ପାରିବ କିନ୍ତୁ ମସଲାରେ ନୁହେଁ। ତେଲରେ ସବୁଠି ତେଲ ଗରମ ହେଲା ପରେ ଟିକେ ଚିନି ପକେଇଦବ। ସେ ଚିନି ଟିକେ ରେଡ କଲର ହେଇ ଆସୁଥିବ। ନ ହେଲେ ପୋଡିଯିବ ଯେ ସାଙ୍ଗେ ସାଙ୍ଗେ ଆଉ ପୁରା ତରକାରୀ ପିତ୍ ତା କରିଦବ। ଯେ ଯଦି ଚିନି ପ ପକେଇଲ ମାନେ ତମେ ଜାଣିବାର ଦରକାର ତା ପାଖରେ ଥିବ। ଆଉ ଚିନି ପକେଇକି ତମେ ଯିବ କଣ ଜିନିଷ ତ ଆଣିବ ସେ ତେଲ ପୋଡିଯିବ। ଚିନିର କଲର ଟିକେ ବ୍ରାଉନ କଲର ଭଳିଆ ହେଇଗଲେ। ତମେ ସାଙ୍ଗେ ସାଙ୍ଗେ ପକେଇଦବ ଯୋଉ ଆମର ଯୋଉ ବାଟଣ ଫାଟଣ ରଖ ଖିଥିବ, ପକେଇଲେ ସେ କଲର ଭଲ ଆସେ। କଲର ବି ଭଲ ଆସେ ପ୍ଲସ୍ ତାର ଟେଷ୍ଟ୍ ବି ଫ୍ଲେବର୍ ବି ଭଲ
ଚିନି ପାଇଁକି?
ଚିନି ପାଇଁ କି ଦିଟା ଜିନିଷ କ ତାର କଲର ବି ଭଲ ଆସିବ। ଆଉ ତା ଫ୍ଲେବର ବି ଭଲ ଥିବ।
ମାନେ ମସଲାର ଫ୍ଲେବର ଭଲ ଆସିବ। ସେଥିଲାଗି ବି ଚିନି ପକାନ୍ତି।
ଚିନି ପକାନ୍ତି ଚିନି ତମେ ଖଟା ଯେତେ ଟିକେ ଆମ୍ ପକେଇଥିବ ଯୋଉ କଣ ଆମର ଟମାଟ। ଟମାଟ ଯଦି ପକେଇଥିବ ସେଇଥିପାଇଁ ବି ଟିକ୍ ଟଏ ଧାପେ ଚିନି ପକାନ୍ତି ଲୋକ ମାନେ ଖଟା ମିଠାବାଲନ୍ସ ହବ ବୋଲି। ଯାହାର ଇଚ୍ଛା ସମସ୍ତେ ଖାଇବେନି। ସମସ୍ତେ ଚିନି ପକେଇଲେ ଖାଇବେନି ହେଲା।
ହଁ ଡାଇବେଟିକ ପେସେଣ୍ଟ ସଏ ତ ବି ଖାଇ
ସେ ଚିନି ଶୁଣ ଚିନି ପଡିବ ବୋଲେ ଅଳ୍ପ ମାତ୍ରାରେ ଏମତି ହଜ ବେଶୀ ଚାମଚ ଟେ ପଡିବ ବହୁତ କମ ପଡିବ।
ହଁ ଗୋଟେ ଦୁଇ ମାନେ ଚାରି ପାଞ୍ଚଟା ଦାନ।
ହଁ ବଡ ବଡ ଯାନା ଥିଲେ ଚାରି ପାଞ୍ଚଟା ଯାନା ପକେଇଲେ ମ ପକେଇ ପାରିବ ନହେଲେ ଏତିକି ଟିକେ ପାଉଡର ଭଳିଆ ଯୋଉ ଚିନ୍ଧିଥିବ ଅଳ୍ପ ଟିକେ ପକେଇଲେ କଲର ଆସିବ। ଫେବରଆସିବ। ହୁଁ।
ଆପଣଙ୍କୁ ବହୁତ ବହୁତ ସାରା ରୋଷେଇ ଆସଛିି ଜଣା ପଡୁଛି।
ମତେ ରୋଷେଇ ଆସେନି କିନ୍ତୁ ରୋଷେଇ ବିଷୟରେ ବହୁତ କିଛି ଆସେ। ରୋଷେଇ ବି କର ମୁଁ ଆମର ରୋଷେଇ ସବୁ କିଏ ମା ଠୁ ଶିଖିଥିବ ନା ମୁଁ ଶାଶୁ ମାଙ୍କଠୁ ଶିଖିଛି। ହେଲା ଆମର ପୁରା ନା ଅପୋଜିଟ୍ ହେଇଯାଉଛିୁ ନା ମୁଁ ରହୁଛି ଆମର ପଶ୍ଚିମ ଓଡିଶା ହେଲେ ତାଙ୍କର ଉତ୍ତର ଓଡିଶା। ହେଲା ଖାଦ୍ୟ ପୁରା ଡିଫରେଣ୍ଟ କଣ କହିଲ?
ଉତର ଓଡ଼ିଶାରେ।
ଉତ୍ତର ଓଡିଶାରେ ଶାଶୁ ଘର ଶାଶୁ ମାନେ ସବୁ ଉତ୍ତର ଓଡିଶାର ଆମେ ପଶ୍ଚିମ ଓଡିଶାର। ଆଉ ରହୁଛୁ ଦକ୍ଷିଣ ଓଡିଶାରେ ହେଲା।
ଆଜ୍ଞା।
ଏମିତି ହେଇଛି ଆଉ ପୂର୍ବ ଓଡିଶା। ଛାଡ଼ି ଦେଇଛିୁ ଯିବୁ ଟ୍ରାନ୍ସଫ ଟ୍ରାନ୍ସଫର୍ ନେଇକି ପଳେଇବୁ ପୂର୍ବ ଓଡ଼ିଶାକୁ। ହେଲା ସବୁ ଚାରି ଦିିକ କଭର କରିଦେଲେ ହେଲା ଆଉ। ଓଡିଶା ବାହାରକୁ ନ ଗଲେ କଣ ହେଲା ଓଡିଶା ଭିତରେି ରହିଯିବୁ ଆମର ଏଠି ବହୁତ ଜୋର ବର୍ଷା।
ହଁ ବର୍ଷା ଏବେ ହଉଛି କି ବର୍ଷା?
ଏବେ ହେଲା ଜୋରେ ଖରା ହଉଥିଲା ସକାଳେ ଏବେ ବିଜୁଳି ଘଡଘଡି ସହିତ ବର୍ଷା।
ଓ ହୋ ନିଜେ ବି କରି ଏବେ ହେଲାଣି ମାନେ ଖରା ହେଇଥିଲା ବେ ବିଜୁଳି ଘଡ ଗଡି ହଉଛି।
ଆ ତାପରେ ପରେ ବର୍ଷା ହେଲେ ହବ ବର୍ତ୍ତମାନ ପୁରା କଳା ହେଇକି ମେଘ ପୁରା ଢାଳୁଛି।
ଭଲ ତ ବାହାରକୁ ଟ୍ରାଭେଲି କରିପାରିବେନି କିମ ଭିତରେ ଥଣ୍ଡା ଲାଗିବ।
ହଁ ହଁ। ଆ ଆମର ବିଜୁଳି ଘଡି ଲାଇଟିଙ୍ଗ ବହୁତ ହଉଛି। ମୁଁ ଫୋନ ରଖୁଛି ତାହେଲେ ହେଲା।
ଆଜ୍ଞା ଆଜ୍ଞା। ଆଜ୍ଞା ଆପଣ ଯେତେବେଳେ ଫ୍ରି ହେବେ ମତେ କଲ କରିବେ। ଆଜ୍ଞା।